ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ
ହଁ
ଏଇ ବସ୍ଉ ଲି ଟିକେ ବଢିଆ ଥଣ୍ଡା ପବନ ଦଉଛି ବର୍ଷା ଟିକେ ଉଠେଇଛି।
ଆଛା ବର୍ଷା ଉଠେଇଛି ଏବେ।
ହୁଁ ଉଠେଇଛି ମାନେ ହଉ ତ ନାହିଁ। ଖାଲି ଟିକେ କାଉଁଳିଆ ପାାଗ କରିକି ଟିକେ ଉଠେଇଛୁ ଭଲ ଥଣ୍ଡା ପବନଟା ଦଉଛି।
ହଁ ଏବେ ଏପଟେ ବି ଟିକେ ଟିକେ ପବନ ଦଉଛି ଯେ କିନ୍ତୁ ଖରା ହେଇଛିଏ ଏତେ ନୁହେଁ। ପାଗୁଡା ଉ ବେଶୀ ହଁ ହାଲକା ଅଛି ନା ନା ସେମିତି ଆଉ ନାହିଁ। ସେମିତି ଆଉ ନାହିଁ ଆଉ
ଏଠି ତ ଜୋର ଥଣ୍ଡା ପବନ ଦେଲାଣି ମାନେ ମେ ବି କୁଆଡେ ଗୋଟେଇଯିବଣି ବୋଧେ ଇଡା ହବ କି ନାଇଁ କେ ଜାଣି
ହଁ ଥଣ୍ଡା ପବନ୍ ତ ହଁ ଦଉଛି ବି କିନ୍ତୁ ଏତେ ବି ନୁହେଁଁ ପବନ ଟିକେ ଟିକେ ଦଉଛି ଆଉ।
ହୁଁ ନା ନ ହବା ଦରକାର।
ଆରେ ତମ ଆଡେ ହେଇଛି ସିନା ଆମ ଆଡେ ତ ବର୍ଷା ବର୍ଷା କିଛି ହଉନି।
ନାଇଁ ସେ କଥା ପାଇଁ ନୁହେଁ ଏବେ ଦିଟା ବେଳ ଆମେ ଖାଇବା ପାଇଁ ଯିବୁ ନା ଘରକୁ ପୁଣି।
ଓହୋ ଆଛା ଆଛା ନାଇଁ ଆମର ଏପଟେ ହଉ ମୁ ସେୟା କହୁଛି। କାହିଁ ନା ହଁ ଓହୋ ଆଛା ଆଛା ନାଇଁ ଆମର ଏପଟେ ବର୍ଷ ବର୍ଷାି ହି ହଉନା ଚାରି ପାଞ୍ଚ ଦିନ ହେଲା ଖାଲି ଉଠେଇକିଖୁଛି କିନ୍ତୁ ବର୍ଷା ଟୋଟାଲ ହଉନି। ଖାଲି ଝିପ୍ ଝିପ୍ ଟିକେ ହଉଛି ତାପରେ ଛାଡି ଦଉଛି। ମୁଁ ସେଇଥିପାଇଁ କହୁଛି କି ହେଇଯାଉ ବୋଲି ଟିକେ।
ଆଉ କଣ ଖବର ତୁମର?
କଣ ଏମିତି ହଁ ଭଲ ଆଉ।
ଭଲା ଆଉ ଯୋଉ କହୁଥିଲ। କଣ ପିଜି ଆଡମିସନ କ କଲ ବୋଲି ନା କରିବ ବୋଲି କଣ କଲ ନା କଲନି?
ହଁ ହଁ ଆଡମିସନ ସରିଲାଣି ନା କେବେଠୁ କଲିଣି। କେବେ କଲି ଜୁ ଆ ଅଁ ନା ନା ନା ନା ଏଇ ମାର୍ଚ୍ଚ ରେ କରିଲି ହଁ ନାଇଁ ମୁଁ ଡିଷ୍ଟାନ୍ସ କରୁଛି
ଆଛା କିଛି ଅନଲାଇନ କୋର୍ସ ଫୋର୍ସ କିଛି କରୁଚ? ନା ଏମିତି ହିଁ ଖାଲି
ନାଇଁ, ଅନଲାଇନରେ କ୍ଲାସ ହଉଚି ନା। ମାନେ ଏଇଆ, ଯେମତି ଆମେ ଡେଲି-ଡେଲି ରେୁଗୁଲାର ରେଗୁଲାର କ୍ଲାସ ଯିବା-ଆ, ସେ ଆମକୁ ପଢେଇବେ, ଯାହା ଡାଉଟ୍ ଥିବା ପଚାରିବା ସେଟା ଗୋଟେ ଅଲଗ ପ୍ରକାର। ଏଟା କଣ ଆ ଆ ଉଁ ସବୁଦିନ ତ କ୍ଲାସ ହଉନି କିନ ତୁ ହୋଉଚି ହୋଉ ହୋଉଚି ଆଉ। ହଁ ମଝିରେ ମଝିରେ ମଝିରେ କରୁଚନ୍ତି। କ୍ଲାସ୍ ହଁ ଡାଉଟ୍ ଟା ଏଇଆ ବେଶୀ ତ ଅଲରେଡ଼ି ପଢ଼େଇ ଚାଲିୁଚନ୍ତି ତାପରେ ଡାଉଟ୍। ସେ କହିଛନ୍ତି ପଚାରିବା ପାଇଁ କିନ୍ତୁ। ଉ କ୍ଲାସ ତ ହେଲେ ସିନା ପଚାରିବୁ ତ ଆଜ ଆଜି ଧର କ୍ଲାସ ହବ ଯେଦି ପୁଣି କାଲି ହବନି। କି ଦି ଦିନ ଧର ବନ୍ଦ ହେଲା ଦିନେ ହେଲା ଏମତି ହଉଛି ତ କିନ୍ତୁ ଏଇଆ ଆମର ଯାହା ସବୁ ନୋଟସ ର, ବହି ସବୁ ଟୋଟାଲ ଆମର ସେ ସିଲାବସ ର ବହି ଯେତେ ତ ସେଟା ଆମ ପାଖ କୁ ପଳେଇ ଆସଛି। ଉ ସେ ପୋଷ୍ଟାଲ ରେ ପଳେଇଆ ସଛି ତ ସେଥିପାଇଁ ଟିକେ କିଛି ଆଉ ଇଏ ନାହିଁ ତ ଜେଦି
କଣ ନା ତୁମକୁ ଯେତେବେଳେ କ୍ଲାସ ପାଇଁ କହୁଥିବେ ସେତେବେଳେ ତୁମେ ଫ୍ରି ଥିବ ବୋଲି କିଛି ତ ମାନେ ନାହିଁ।
ହଁ ସେଇଆ ସେଇଥି ଆମେ ତ ଉଁ-ଉ-ଉ, ହଁ ସେଇଟା ଠିକ, କିନ୍ତୁ ଏଇଆ, ସେ ଆମକୁ ପଚାରୁଚନ୍ତି ବେଳେ ବେଳେ ପଚାରୁଚନ୍ତି କି ଟାଇମ ରେ ରଖିବେ, ନହେଲେ ବେଳେବେଳେ କୋହୁଛନ୍ତି କି ତାଙ୍କର, ସେମାନେ ବି ଯାଇକି ରେଗୁଲାର କ୍ଲାସ କରୁଛନ୍ତି ନା କଲେରେ। ଯାଇକି ସେମାନେ କରୁଚନ୍ତି ନା ତ ସେମାନଙ୍କ ଟାଇମ ହୁଁ ଯେତେବେଳେ ସେମାନେ ଫ୍ରି ରୋହୁଚନ୍ତି, ସେତେବେଳେ କ ଆମକୁ କହୁଛନ୍ତି। ତ ସେତେବେଳେ ଆମେ ଫ୍ରି ଥିବୁ ବୋଲି କିଛି ମାନେ ନାହିଁ, କିନ୍ତୁ ଯିଏ ଫ୍ରି ଥିବ ସିଏ କ୍ଲାସ କରିବ ଯିଏ ନ ନଥିବ ନାହିଁ ଆଉ, ପ୍ରାୟତଃ ପିଲା କରୁନାହାନ୍ତି।
ହୁଁ-ଉ।
ପାଖାପାଖି ଆମେ ଶହେ ଜଣ ଶହେ ଜଣ ଆ। ଗ୍ରୁପ ରେ ଅଛନ୍ତି। କିନ୍ତୁ କ୍ଲାସରେ ଜଏନ୍ ହେଲା ବେଳୁ ପନ୍ଦର ଜଣ। କୋଡିଏ ଜଣ ଆଉ ତ ଆଠୁ ବେଶୀ ତ ମୁଁ ଦେଖିନି
ଆଛା
ଏମତି ଆଉ ଯେହେତୁ ତୁ କଣ କହିଲୁ ସମସ୍ତେ ତ ଷ୍ଟୁଡେଣ୍ଟ ବୋଲି କିଛି ମାନେ ନାହିଁ ନା ସମସ୍ତେ ତ ଯାହାହ ହେଲେ କିଏ ହେଇ କିିବ ହାଉସ ୱାଇଫ ଥିବ କି କିଏ କୁଆଡେ ଜବ୍ ଫବ୍ କର ତୁ ବି ଫୁ ପ୍ଲସ୍ ପିଜି ପାଇଁ ଡିଷ୍ଟାଣ୍ଟ ଟା ଏଇଥିପାଇଁ କରନ୍ତି ନା ଏକ୍ସଟ୍ରା ଅଲଗା କାମ ଥାଏ ତେଣୁ କରି କରନ୍ତି। ତ ସମସ୍ତେ ଅଲଗା ଅଲଗା କାମରେ ଥିବେ ତ ସେଥିପାଇଁ। କରିପାରୁନଥିବ ଆଉ ଏ ତାପରେ ଆମର ପିଜି ର ବି ଗୋଟେ ଗ୍ରୁପ ଅଛି ସେଇଥିରେ ଯାହା ସବୁ ଇନର୍ ହେଇ ସ ସେମାନେ ଦିଅନ୍ତି। ଆଉ ଗୋଟେ ଆମେ ପିଲା ମିଶିକି ଗୋଟେ ଗ୍ରୁପ୍ କରୁଛୁ ସେଥିରେ ବି ସବୁ ପିଲା ଆଡ଼ ହେଇଛନ୍ତି। ମାନେ ଧୀରେ ଧୀରେ ଆ ହଁ ଯୋଉ ପିଲା ବି ଆଡ ହୁଅନ୍ତି ନୂଆ ଗ୍ରୁପ ରେ ଅଫିସିଆଲ ଗ୍ରୁପରେ ସେମାନଙ୍କୁ ଆ ଲଙ୍କ କିଟା ହ ଆମର ଗ୍ରୁପ ଏଇଥିରେ ମାନେ ଆମେ ଯାହା ଆମର ଡିସକସନ କରିବା ଆଉ ଯାହା କ୍ଲାସ ପ୍ଲାସ ହେଇଥାଏ ଆଉ ତ ଯାଇକି କି ଅଫିସିଆଲ ଗ୍ରୁପ ରେ ପଚାରି ହବନ ନା କି ବାର ବର୍ଷରେ ସାର୍ ଏମାନେ ଥାଆନ୍ତି। ତ ଏଥିରେ ତ କେହି ନାହାନ୍ତି ଆମେ ଏଇଥିରୁ ଯାହା କ୍ଲାସ ହେଇଥାଏ କି ନ ହେଇଥାଏ କି କେମତି ହବ କଣ ଆମେ ସବୁ ସେଥିରେ ଆକଷନ କରୁ
ଆଛା ଆଉ ଯୋଉ ବାକି ତମେ ଯୋଉ ଅନଲାଇ କ୍ କରୁ କି କଣ ତାର କେମିତି କଣ ମାନେ କଣ କିଛି ତ ଯାହାେ ବି ଦେବାକୁ ପଡୁଥିବ ପେମେଣ୍ଟ ଫେମେଣ୍ଟ କରିବାକୁ ପଡୁଥିବ।
ନାଇଁ ନାଇଁ ନ ନାଇଁ କିଛି ବମାର ନାଇଁ ବାସ୍ ଖାଲି ମୁଁ ଯାହା ଆଡମିସନ କରିଛି। ଶକ୍ତି କି ସତା ବଳେ ଆଡମି ସନ୍ଦେ
ତାହେଲେ କ୍ଲାସ ଟା କଣ ତାଙ୍କ ତରଫରୁ ରହୁଛି ପୁରା
ହଁ ସିଏ ତ କ୍ଲାସ କରନ୍ତି ଆମ କିଛି ପେମେଣ୍ଟ କଥା ତ କହିନାହାନ୍ତି କିଟଣ୍ଟ କଁ କିଛି ନାହିଁ କି କଣ ଥିବ ନାଇଁ ନଥିବଇ କ ମୁ ତ କେବେ କହିନାହାନ୍ତି କି
ହଁ ଆଛା ଆଚ୍ଛା
ବହି ବି ତ ଆମର ଫ୍ରିରେ ଆସିକି ପୋଷ୍ଟାଲ ରେ ପହଞ୍ଚିଲା ତ ହୁଁ ବହି ବିି ଫ୍ରିରେ
ଆଚ୍ଛା ଆଉ ରଜ ସବୁ ପ୍ଲାନିଂ ଚାଲଛି ହବ
ରଜ ହଁ ଚାଲିଛି ଆଉ ସଜି କାହିଁ ନା ଆଉ ତ ବେଶୀ ଟାଇ ନହିଁ ନା ତ କାମ ସବୁ ଏବେ ଏବେ ଚାଲିଛି ଆଉ କାମ ହେଲାଣି ଆରମ୍ଭ ହେଲା
ଓହୋ
କେତେଟା ଦିନ ଆଉ କେତେଟା ଦିନ ରହିଲା ହୁଁ
ହୁଁ ମୋର ଆକ୍ଚୁଲି ଗୋଟେ ଜିନିଷ କଣ କହିଲ ତ ମୁଁକୁ ଭାବୁଥିଲି ଫୋନ କରିଥିଲ ତାଦେ ଅ ଏଇ ଏ ଯଉ ଜୁନ ତିନି ଚାରି ଆଡ଼କୁ ଅଛି ମାନେ ଆଉ ଦି ତିନି ଦିନ ହିଁ ରହିଲା ଅ ଗୋଟେ ମ୍ୟାରେଜ ବ ଯିବାର ଅଛି ହେଲା
ଆଚ୍ଛା
ଗୋଟେ ମାନେ ମୋର ନୁହଁମେ ଏବେ ସମସ୍ତଙ୍କର ଏଇ ପ୍ରୋବ୍ଲେମ୍ଟା ଥାଏ କଣ କହିଲ ଠିକ୍ ମ୍ୟାରଜ ହଉ କି କୌଣସି ଫଙ୍କସନ ହଉ ତୁମେ ଯେତବେଳେ ଯିବା ବାହାରଥିବ ତା ଦି ତିନି ଦିନ ପୂର୍ବରୁ ହିଁ ତମ ମୁହଁରେ ଗୋଟେ ପିମ୍ପଲ ବାହାରିଯିବ
ଓ ହୋ ଆଛା
ହ
ହୁଁ ହଁ ଏଇଟା ଆକ୍ଚୁଆଲିରେ ସତ କଥା ମାନେ, ସତରେ ସତ କଥା ଏଇଟା କ କହିଲ ମାନେ ଯେତେବେଳେ କୌଣସି ଗୋଟେ ହଁ କିଛି ବି ଗୋଟେ ଥିବ ହଁ ତା ପୂର୍ବରୁ ଆମେ ଭାବୁ କି ନା ନା ଯେ ଦେଇ ସେଇ ଟାଇମ ବେଳକୁ ମୁଁ ମୋ ଫେସରେ କିଛି ନଥିବା ଭଲସେ ଥିବ ଭଲସେ ଯିବ ନ ସେଇ ଟାଇମ ବେଳକୁ ହିଁ
ମାନେ ଜଷ୍ଟ ଦିନେ ଦି ଦିନି ପୁର୍ବରୁ ହିଁ
ଦିନେ ଦୁଇ ଦିନ ପୂର୍ବରୁ ଯେତେବେଳେ କି କିଛି କରି ହିଁ ହବନି।
ସେଇପରା ମୁଁ ସେଇ କଥା ପଚାରଥିଲି କିଛି ଇନାଣ୍ଟ ସଲ୍ୟୁସନ ନାଇଁ ନା ଯେମିତି ନ ହବ
ସଲ୍ୟୁସନ ହଁ ଅଛି।
କଣ କେମିତି କହୁନ ଗୋଟେ ଦେଖିବା। ମୋର ତ ଟାଇମ୍ ଅଛି ଅବଶ୍ୟ ଚାରି ପାଞ୍ଚ ଦିନ ଭଳିଆ କାଳେ କମି ଯାବ
ଆ ଗୋଟେ ହଉଛି କଣ ନା ଫାଷ୍ଟ କଣ କରିବ କହିଲ ମୁହଁ ପାଖକୁ ଭଲସେ ଧୋଇଦବ। ଧୋଇ ସାରିଲା ପରେ ତମେ ଯଦି କଣ୍ଟ ତିନିରେ ଯୋଉ ଚାରି ଦିନ ଅଛି ଯଦି ସକାଳୁ ଉଠିକି ସକାଳୁ ସନ୍ଧ୍ୟାବେଳେ ଟିକେ ବରଫ ମାନେ ଆଇସ ଟା ଆଣିକି ଦି ମୁହଁରେ ବରଫ ଟା ଘଷିବ ତାହେଲେ ସେ ଯଉ ପିମ୍ପଲ୍ସ ଟା ଥିବ ମୁହଁ ହଉଛି କିଛିଦିନ ଦେଖିବ ଆଜିି ଘସ କାଲିକି ନଥିବ ସେ ପିମ୍ପଲ୍ସ ପଳେଇଥିବ ସତରେ ଆଉ ସେମତି ଯଦି ମାନେ ଗ୍ଲୋ ପାଇଁ ହେଇଥିଲା ଅଲଗା କଥା ସେ ତ ଅଲଗ ରେମିଡି କିନ୍ତୁ ଏଇଟା ତମେ କହୁଛ ପିମ୍ପଲ୍ସ ଅଛି ପିମ୍ପଲ୍ସ ଟା କେମିତି ପଳେଇବ ତାହେଲେ ଏଇ ବରଫଟା ଘଷ ପଳେଇବ।
ଆଛା ନା ନା ପିମ୍ପଲ୍ସ ଯିବା ସହିତ ଟିକେ ଗ୍ଲୋ ବି ଦେଖା ହବା ତ ମ୍ୟାଟର ନା
କେସ କେସ ହି ଗ୍ଲୋ ପାଇଁ ତମେ ଫମ ଚନ୍ଦନ ନାହିଁ।
ଧରୁଛି କିନ୍ତୁ ସେମିତି ତ ବହୁତ ସାରା ଭିଡିଓ ଅଛି କିନ୍ତୁ କୋଉଟା ସତ କୋଉଟା ମିଛ କୋଉଟା ଯଦି ଦେଖ ଫୋନ ରେ ଯଦି ମୁଁ ଏ ସର୍ଚ୍ଚ କରିବି ତାହେଲେ ଦଶଟା କି ପନ୍ଦରଟା ଭଳିଆ ଭିଡି ଏମିତି ବାହାରିବ ହେଲା ହଁ ତ ମୁ ତ ଦଶଟା କି ପନ୍ଦରଟାଙ୍କ ତ ଆପ୍ଲାଏ କରିପାରିବିନି ନା ଏମିତି ସେମିତି ତ ନୁହେଁ ବିନା କି ଯିଏ ଯୋଉଟା ଆପ୍ଲାଏ କରିଥିବି ସେଟା ଗୋଟେ ଦିନରେ ବାହାରି ଯିବ। ନା ନାଇଁ ନା ନା ଇନଷ୍ଟାଣ୍ଟ କଥା ନୁହଁ। ମୋ କହିବା କଥା କି ଯେ ସପୋଯ ମୁଁ ଆଉ ଫୋନଟା ଖୋଲିଲି ସର୍ଚ୍ଚ ମାରିଲି ପନ୍ଦରଟା ଭିଡିଓ ବାହାରିଲା ତ ସେ ପନ୍ଦରଟା ତମ ଭିଡିଓରେ ତ ଏମିତି କେଉଁଦିନିଷଟା ନ ଥିବନା କିନ୍ତ ତୁମେ ଯଦି ସକାଳେମାରିଦବ ତାହାଲେ ସନ୍ଧ୍ୟାଳେ ଘରେ ପହଞ୍ଚି ସେମିତି ତ କିଛି ନାହିଁ କି ବାହାରିବ ବି ନାହିଁ ତ ସେମାନେ କହୁଥିବେ ଯେ ଏଇ ଜିନିଷ ଟାକୁ ତମେ ଦଶ ପନ୍ଦର ଦିନ କର ତ ପନ୍ଦର ଟାଙ୍କ ଭିଡିଓକୁ ମୁଁ ଦଶ ପନ୍ଦର ଦିନ ଦଶ ପନ୍ଦର ଦିନ କଲା ବେଳେ ତ ମୋର ତ ତିିନି ଚାରି ମାସ ହେଇଯିବଣି ସେତେବେଳେ ତ ଯଦି ଯଦି ଏମତି ଯଦି କିିଏ ଆପ୍ଲାଏ କରିଥିବ ଆଉ ସକ୍ସେସ୍ ହେଇଥିବ ତାହେଲେ ସିଏ ମତ ସେ କଥାଟା କହୁ କି ହଁ ମୁଁ ଏଇଟା ଆପ୍ଲାଏ କରିଛି ସକ୍ସେସ୍ ହେଇଛି ତୁମେ ବି କର ତ ମୁଁ ସେଇଟା ତମକୁ ପଚାରୁଛି ତୁମେ ଏମିତି କିଛି କରିଛ କି ଯୋଉଟା କିଛି ତୁମେ ରିଜଲ୍ଟରୁ କିଛି ଭଲ ପାଇଛ ତାହେଲେ ସେଇଟା ମୋତେ କୁହ ମୁଁ କରିବି।
ମୋ ରେ ରେଜଲ୍ଟ ଭଲ ପାଇଛି ହେଉଛି ଆଇସ ରୁ ଯେଉଁଟା ମୁଁ କହିଲି।
ନାଇଁ ନାଇଁ ହେଟା ତ ପିମ୍ପଲସ ପାଇଁ ଠିକ୍ ଅଛି ମୁଁ ଗ୍ଲୋ କଥା। ପଚାରୁଛି।
ଗ୍ଲୋ କଥା ହଉଛି ଗୋଟେ ଉ ସ୍ପ୍ରେ ବୋଟଲ ଭଳିଆ ରଖିବ।
ହଁ
ସେଟା ଭଲସେ କ୍ଲିନ କରି ରଖିବ।
ହଁ ସ୍ପ୍ରେ ବୋଟଲ ମାନେ ଆମର ଯୋଉ ଏଉ ଚୁଟି ଫୁଟି କାଟିଲା ବେଳେ ଯୋଉ ଯେମିତି ଚୁଟିରେ ସ୍ପ୍ରେ କରନ୍ତି ସେଇଟା ଗୁଡା ତ
ହଁ ଯେମିତି ଫେସ ରେ ସ୍ପ୍ରେ କଲା ଭଳିଆ। ସେମତି ଗୋଟେ ବୋଟଲ ଟା ରଖିବ ଆଉ ଏମିତିରେ ମାର୍କେଟ ରେ ବି ମିଳିଯିବ ସେ ବୋଟଲ ଆଉ ନହେଲେ ଆଇଦର ତମ ଘରେ ବିି କିଛି ସେମିତି ହୁଁ କିଏ ଯିଏ ଦେଖିବ ତମ ଘରେ କିଏ ଯଦି ୟୁଜ୍ କରୁଥିବେ ଆଁ।
ଏମଟା ଟାଇପ୍ ର ଚିପିଲେ ଯୋଉଁ ଚିପ ଚିପ
ହଁ ହଁ ହଁ ସ୍ପ୍ରେ ବୋଟଲ କିନ୍ତୁ ଏ ଏଟା ଖୋଲିକି ତା ଭିତରେ ପୁରେଇ କିଛି। ପସେଇ ହେବ। ସେଇଟାକୁ ଭଲସେ କ୍ଲିନ କରିକି ତା ଭିତରେ ପାଣି ଫୁଲ କରିଦବ। କିନ୍ତୁ ଏୟା। ସେ ବୋଟଲଟା ଯେତିକି ଅନୁସାରେ ସେତିକି ଅନୁସାରେ କରିବ ଆଉ ହଁ। ଅଧା କର ନହେଲେ ଫୁଲ କର ଆ ଫାଷ୍ଟ ଅଧା କରିଦବ। ଅଧା ପାଣି ରଖିଦବା ତାପରେ ପାଞ୍ଚ ଛଅ ଟା ଲବଙ୍ଗ ଲବଙ୍ଗ ଜାଣିଛ।
ହଁ
ଲବଙ୍ଗ ତା ଭିତରେ ରଖିଦେବ। ତାକୁ ଗୋଟେ ହୋଲ ନାଇଟ୍। ଛାଡ଼ିଦବ ଗୋଟେ ନାଇଁ ପୁରା ରାତି ପୁରା ତାକୁ ରଖିବ।
ହୁଁ ମାନେ ସେଇ ସ୍ପ୍ରେ ଡବାର ସେ ସ୍ପ୍ରେ ଡବା ଭିତରେ ଅଧା ପାଣି ରଖ। ରଖିବି ତା ଭି ତାଠାରେ କେତେଟା ଲବଙ୍ଗ ପକେଇବି।
ପାଞ୍ଚ ଛଅଟା।
ଛଟା ଲଙ୍ଗବକ ଠିକ ଅଛି।
ପକେଇଦବା ତାକୁ ଭଲସେ ଟିକେ ଏମତି। ହଲେଇ ଦେଇକି ରଖିଦେଇେଇଥିବ ହେଲା ହଁ ସେକ ଦେଇେଇ ରଖିଦବ ତାକୁ ରଖିଦବ। ମ ଗୋଟେ ରାତି ରଖିବ। ସେ ଦେଖିବ ତା କଲର ଚେଞ୍ଜ ହେଇକି ସକାଳୁକୁ ପୁରା ଅରେଞ୍ଜ କଲର ଏଇଇ ଅରେଞ୍ ନୁହଁ। ହଁ ବ୍ରାଉନ୍ ଟାଇପ ର ପୁରା ହେଇଯାଇଥିବ ଆଉ ତ ସେଇଟା ହିଁ ମୁହଁରେ ଡେଲି ଡେଲି ମାନେ ରାତିରେ ଶୋଇଲା ବେଳକୁ ଲଗେଇବ
ହଁ
ଆଉ ସକାଳୁ ବି ଯଦି ଲଗେଇବ ତାହେଲେ ଭଲ କଥା ଦେଖୁ କଣ୍ଟିନ୍ୟୁ କର ଆ ଦେଖିବ ତମ ଫେସ ରେ ଦେଖିବ ମାନେ ସ୍ମାଇଲ କଲା ବେଳକୁ ଗାଲ ରା ଯେମତି ଚିକ ଚିକ କଲା ଭଳିଆ ଏମତି ସାଇଡରେ କି ନାକ ଏମି ଉପରେ କି ଫୋରହେଡରେ ମାନେ ମଥାରେ ହଉ କି ଏମିତି ଉ ଅଠ ତଳକୁ ଯୋଉ ସେଠି ଦେଖିବ କିଛି ଦିନ ୟୁଜ କଲା ପରେ ଜଣା ହେବ
ଆଖି ପଡିବନି
ନାଇଁ କିଛି ପୋଡାପୋଡି ତ କରେନି ଆ ଆଖୀ ଦେଖ ଏଇଟା ତ କଣ୍ଟିନ୍ୟୁ ମାନେ ଏଇଆ ନୁହେଁ କି ଆମେ ପୁରା ଇଏ କର ସେ ଇଏ ବୋଲି ତ କିଛି ହବନି
ହଁ
କିଛି ହବନି ପାଞ୍ଚ ସତ ତମେ ଦେବ ନା ହଉ ଠିକ ଅଛି ତମେ କଣ କର ମୁଁର ଟିକେ କାମ ଅଛି ମୁଁ ଟିକେ ଯାଇଧ ଆସେ ପୁଣି ପରେ କରିବି ଆଉ ହେଲା କର କରଲେ କହିବ
ହଁ ହଁ ନିହାତି ନିହାତି ନିହାତି ଠିକ ଅଛି ହଉ